ହାଲୋ।
ହାଲୋ।
ହାଲୋ।
କଁ କରୁଛ।
ଏଇଠି ଖାଉଛୁ ଆଉ।
ଓହୋ ଆଉ ସେପଟେ ବର୍ଷା କେମିତି କଣ ହେଉଛି ନା ନାଇଁ।
ଆଜି ବର୍ଷା ହଉନି କାଲି ହଉଥିଲା ଆଜି କାଇଁ ବର୍ଷା ହେଇନି ଆଉ। କାଲି ପ୍ରବଳ ବର୍ଷା ହଉଥିଲା।
ନାଇଁ ଏପଟେ ବି ସେମିତି ଖରା‌ ହଉଛି ଆଉ। ଖରା ହେଲେ ବି ହଉଛି କାଳ ବୈଶାଖୀ କେତେବେଳେ କେମିତି ଆସୁଛି ଅ ଅଳ୍ପ ବହୁତ ବର୍ଷା ହଉଛି ଆଉ। ସେପଟେ କଁ ଏପର୍ଯ୍ୟନ୍ତ ଠିକ ସେ ବି ବର୍ଷା ହେଇନି।
ନାଇଁ ବର୍ଷା ହଉଚି ଯେ କାଲି ତ ବର୍ଷା ଜୋର ହେଇ ଥିଲା ଆଉ ଆଜି। ଟୋଟାଲେ ବର୍ଷା ହେଇନି ଗରମ ପ୍ରବଳ।
ଆଉ ଚାଷ ଚାଷ ସେପଟେ କଣ କେମିତି ଲୋକ ସବୁ କଲେଣି।
ଚାଷ ତ ସବୁ ବିଲ ଚାଷ କରି ଦେଇଛନ୍ତି ବୋଧେ ଆଉ। ଖତ ଫତ ଲାଗିଲାଣି ବୋଧେ।। ଖତ ଲାଗିଲାଣି ଆଉ।
ବର୍ଷା ହେଇନି ବର୍ଷା ହେଲେ ଚାଷ ପାଇଁ ତ ମାଟି ବି ଅନୁକୂଳ ହେଇଯାଇଥିବ। ରଜ ଯେହେତୁ ଗଲାଣି ଆମର ମାଟି ବି ପାଗି ଯାଇଥିବ। ଯେତିକି ବର୍ଷା ହେଲେ ବି ପାଗି ଯାଇଥିବ। ଆଉ ଧାନ ଗଜା ହେ କଲେଣି ଲୋକ ନା ନାଇ ସେପଟେ କିଛି କରାହେଇନି?
ନାଇଁ କିଛି ହେଇନି ତ ଖାଲି ଖତ ଲାଗିଚି।
ଆଜ୍ଞା ତମର ସେପଟେ ଯୋଉ ଧାନ ସବୁ ଲାଗୁଚି ସେଇ ଯୋଉ ଗଜାଟା କରୁଚ ସେଇଟା କେମିତି କଣ ସେଇ ଗଜାଟା ସେ ତମ ପଟେ କେମତି କଣ ଧାନ ଗଜାଟା କରୁଚ?
ଯୋଉ ଧାନ ଗୋଟେ ଗୋଟେ ଜାଗାରେ ରଖି ଦୋଉଚନ୍ତି ଗୋଟେ କୁଣ୍ଡ ଫୁଣ୍ଡ ହୋଉ ଯୋଉଥିରେ ତାପରେ ପାଣି ରଖି ପୁରେଇ ଦୋଉଛନ୍ତି ଆଉ ଗୋଟେ ରାତି ବୋଧେ ରହିଲା ପରେ ଗଜା ହୋଉଚି ଆଉ ଏମତି କରୁଚନ୍
ନାଇଁ ଆମ ପଟେ ସେମିତି ନାଇଁ ଆମ ପଟେ ହାଣ୍ଡିରେ ଧାନ ରହିବ ଧାନ ପୁରା ଗୋଟେ ଦିନ ଭିଜିକି ର ଭିଜେଇକି ରଖୁଚନ୍ତି ଗୋଟେ ଦିନ ଭିଜେଇକି ରଖିଲା ପରେ ତାକୁ ସନ୍ଧ୍ୟା ବେଳକୁ ନହେଲେ ପୁରା ଭୋରୁ ତାକୁ ସାଙ୍ଗେ ସାଙ୍ଗେ ବସ୍ ତାକୁ ବାହାର କରିଦୋଉଚନ୍ତି। ବସ୍ତାକୁ ବାହାର କଲା ପରେ ପାଣିଟା ନିଗିରି ଯାଉଚି ତାକୁ ତିନି ଦିନି ଚାରି ଦିନି ଏ ଗୋଟେ ଗୋଟେ ଧାନ ବି ଦିଇ ଦିନେ ଦିଇ ଦିନ ଅଢେଇ ଦିନରେ ବି ଗଜା ବାହାରି ଯାଉଚି। ଯୋଉରା ଯୋଉରା ସଳୁ ସରୁ ଧାନ ହେଇଥିବ ଆଁ ସେରା ଗଜା ବାହାରିଲା ପରେ ତା କୁ ନେଇକି ବିଲରେ ଯୋଉ ତଳି ବିଲ ଯୋଉଗୁଡ଼ା ସେଇମାନେ ପକୋଉଚନ୍ତି ଆଉ ସେପଟେ ଏ ସବୁ ତମ ପଟେ ଯୋଉ ବିଲ ସବୁ ଅଛି ଏ ବର୍ଷା ତ ଯଦି କହୁଚ ନାହିଁ ତାହେଲେ ପାଣି ବି ବେଶୀ କିଛି ହେଇନଥିବ ସବୁ କୋଉ କୋଉ ଧାନ ସେପଟେ ଲଗା ହୋଉଚି ସବୁ ଗମେଣ୍ଟରୁ ଯୋଉ ଧାନ ମିଳୁଚି ସେଇ ଧାନ ନା ନାଇଁ ସେମତି ଏଇ ଘରେ ଯୋଉ ଦେଶୀ ଧାନ?
ପ୍ରାୟ ଲୋକ ରଖୁଛନ୍ତି ବିହନ ମାନେ ପୂର୍ବ ବର୍ଷର ବିହନ ରଖୁଛନ୍ତି ଲଗୋଉଛନ୍ତି ଆଉ ପ୍ରାୟ ଲୋକ ସବୁ ଗମେଣ୍ଟରୁ ଆ ଏଇ ଯୋଉ ଉଁ କିଣିକି ଆଣୁଛନ୍ତି ଆଉ।
ପ୍ୟାକେଟ ଧାନ ଯୋଉରା କୋହୁଛନ୍ତି ତ?
ହଁ ହଁ ପ୍ୟାକେଟ ଧାନ।
ହଁ ପ୍ୟାକେଟ୍ ଧାନ ଆଣିଲେ ଟିକେ ଯେହେତୁ ଏଟା ସରକାରଙ୍କ ତରଫରୁ ଆସୁ ସୁଚି ସେଇଟା ଟିକେ ଏ ଯାହାହେଲେ ପଇସା ଟିକେ କମ ପଡୁଥିବ ଆଉ ହାଇବ୍ରିଡି ଧାନଟା ଆଉ ସେଥିରେ ଟିକେ ସାର ଅଧିକ ଲାଗୁଥିବ କିନ୍ତୁ ଅ ଗାଁ ମାନ କରେ ଆମର କଣ ବେଶୀ ସାର ବ୍ୟବହାର କରାଯାଉଚି ତମର ସେପଟେ କଣ କେମିତି ସାର ଖତ କଣ କୋ ଖ ତ କୋଉ ସାର କୋଉ ଖତ କେମିତି କଣ ସବୁ ପକା ହୋଉଚି ବିଲରେ?
ଖତ ତ ଲାଗୁଚି ଉଁ ଖତ ଆଉ ସାର ଏଇ ୟୁରିଆ ଆଉ କଣ ଏଇ ସାର ସବୁ ଯୋଉଗୁଡା ଲାଗେ ସେଇଗୁଡା ପଡି ଉଁ ପକୋଉଚନ୍ତି ଆଉ।
ନାଇଁ ଗୋଟେ ଧାନ ପାଇଁ ଚାଷ ଯେକୌଣସି ଚାଷ ହୋଉ କି ଫସଲ ହୋଉ ତା ପାଇଁ କଣ ଆମର ସାରଟା ନିହାତି ଦରକାରେ ଖତରେ ଯେମିତି ଗୋଟେ ଧାନ ହେଲା କି ଗୋଟେ ଫଳ ହେଲା ଧାନଟା ବି ଗୋଟେ ଫଳ। ଖତରେ ଯେମିତି ମାଟିଟା ର ବଳ ହୋଉଚି ଖତ ଖତରେ ଯେମତି ଗୋଟେ ଗଛ ହବ ସାର ପକେଇଲେ କଣ ସେମତି ହବ କି ମାଟିଟା ନା ସାର ପକେଇଲେ ମାଟିଟା ନଷ୍ଟ ହେଇଯାଏ। ତମର ସେପଟେ କି ନିଜ ପରିବାରରେ ଯଦି ଯୋଉମାନେ ଚାଷ କରୁଛନ୍ତି ତମେ ତାଙ୍କୁ ସେଇଟା ସଚେତନତା କରୋଉନ ସିଏ ବିଲ ମାନଙ୍କରେ ଆମର ଜିଆ ଖତ ଅଛି ଜିଆ ଚାଷ ବବ ଜିଆ ଚାଷ ବି କରନ୍ତୁ ଜିଆ ଖତ ଆଣିକି ପକାନ୍ତୁ। ଆମର ଛେଳି ଖତ ହେଲା ପକାନ୍ତୁ ଗାଈ, ମଇଁଷି ଖତ ଏଇ ଖତ ବ୍ୟବହାର କଲେ ଆମର ମା ମାଟି ଟା ବଳ ଆସେ ଆଉ ସେ କ ସାର କାହିଁକି ବ୍ୟବହାର କରୁଛନ୍ତି ସେପଟେ କଣ ଖ ତ ମିଳୁନି କି?
ନାଇଁ ଖତ ଅଛି। ହଁ ଯୋଉ ଲୋକ ରଖିନାହାନ୍ତି ଗାଈ ସେ ଖତ କୋଉଠୁ ଆଣିବେ? ଆଉ ଯାହାର ଉଁ ନାହିଁ ଖତ ସେ ଏବେ କୋଉ ଖ ମାନେ ଗାଈ ନଥିଲେ ଖ ତ ଆସିବ କୋଉଠୁ ସେଇଭଳିଆ ଯାହାର ନାହିଁ ତାର ସିଏ ଆଣିକି ୟୁଜ୍ କରୁଛି ସାର ଆଉ।
ଧାନ ସବୁ କଣ କଣ ସେପଟେ ଧାନ ଚାଷ କରାଯାଉଛି କୋଉ କୋଉ ଧାନ ଧାନ ମାନଙ୍କର ନାଁ କିଛି ଜାଣିଛ ମୁଁ ତ ଧାନ ବିଷୟରେ ସେମିତି ବେଶୀ ଧାନ ନାଁ ଜାଣିନି ଖାଲି ସ୍ଵର୍ଣ୍ଣ ଧାନ ଗୋଟେ ଅଛି କଳା ଚମ୍ପା ଗୋଟେ ଅଛି ମୁଁ ଜାଣିଛି ତମେ ଆଉ କଣ ଜାଣିଛ କି ଧାନ ବିଷୟରେ କିଛି। କଣ କଣ ଧାନର ନାଁ ଗୁଡ଼ା ମତେ ଟିକେ କହିପାରିବ?
ସ୍ଵର୍ଣ୍ଣ କଳା ଚମ୍ପା ଆଉ
ହଜାରେ ସତର ଏମିତି କଣ ଗୋଟେ ଅଛି।
କଣ ଗୋଟେ ଅଛି ଆଉ ଧାନ ବିଷୟରେ ଏତେ ମତେ ଜଣାନାହିଁ।
ଯାହେଲେ ତ କିନ୍ତୁ ଧାନ ପାଇଁ ଆମର ଖତ ଟା ଭଲ। ଏ ସାର ଟା ପକେଇଲେ କଣ ହୁଏ କି ମା ଟିର ଯୋଉ ବଳଟା ଥିବ ମାଟିର ଯୋଉ ସାରଟା ଥିବ ସେଇଟା ନଷ୍ଟ ହେଇଯାଏ। କିନ୍ତୁ ଆମର ଜିଆ ଖତ ସହିତ ଯଦି ଆମର ଖତ ଟା ପଡିଲା ଜିଆ ଖତ କଣ ଜାଣି ଛ ନାଁ ନାଇଁ ସେଇଟା ଗୋଟେ ବଜାରରେ ମିଳୁଛି ଜିଆ ଖତ ତା ନାଁ ଟା ହଉଛି ଜିଆ ଖତ। ସେଇଟା ମାଟିକି ପୁରା ଉର୍ବର କରିଦବ ସେଇ ଖତ ବ୍ୟବହାର ଯଦି କରିବ ଧାନ ଟା ବହୁତ ଭଲ ହବ ଆଛା ଗଲା ବର୍ଷ ଯୋଉ ଦ ଧାନ ଫଳିଥିଲା ତମେ ଯଦି ଦେଖିବ ତମେ ବିଲରେ ଯଦି ଖତ ପ୍ରୟୋଗ କରିବ ଗୋଟେ ବର୍ଷ ତମେ ପରୀକ୍ଷା କରିବା ପାଇଁ ଖାଲି ସାର ପକେଇକି କର ଧାନ ଚାଷ ଆଉ ଗୋଟେ ବର୍ଷ ଦେଖିବ ଖତ ଦେଇକି ତମେ କରିବ ସାର ଅଳ୍ପ ପକେଇବ କିନ୍ତୁ ଖ ତ ଟା ତମେ ଦବ ଦେଖିବ ଦି ବର୍ଷ ଭିତରେ ଧାନ ତମେ ଜାଣିପାରିବ ଖତ ବ୍ୟବହାର କଲାଠୁ ତମ ଧାନ ଟା ଅଧିକ ଫଳିଲା କି ସାର ବ୍ୟବହାର କଲାଠୁ ତମର ଧାନ ଟା ଅଧିକ ଫଳିଲା ତମେ ସେଇଠୁ ଜାଣିପାରିବ। ଧାନ କେତେ କଣ ତମର ଅମଳ କରାଯାଏ ସବୁ?
ଆମର ଦି ଦି ଏକର ଜମି ସେଇ ଦି ଏକର ଜମିରେ ଯେତିକି ଧାନ ଅମଳ ହୁଏ ଆଉ। ହୁଏ ହୁଏ ଯେତିକି ହେ ହେବା କଥା ହୁଏ ଆଉ ଖାଇବା ପାଇଁ ହେଇଯାଏ ଆଉ।
ବର୍ଷକ ଖାଇକି ବିକ୍ରି ହୁଏ ନାଁ ନାଇଁ ସେମିତି କିଛି ନାହିଁ?
ବିକ୍ରି ବି ହୁଏ ଖାଇବା ଖାଇକି ଆହୁରି ବିକ୍ରି ହୁଏ। ଆଉ କଣ ରୋଷେଇ?
ହଁ ରୋଷେଇ ଏମିତି କିଛି ନାହିଁ ଆଉ ଆଜି ତ ଗୁରୁବାର ରୋଷେଇ ଏମିତି ବିଶେଷ କିଛି ନାହିଁ। ସାଧା ଆଉ ସାଧା ଉପରେ ଯାହା ହେଇଛି।
ହୁଁ।
ତମେ ରୋଷେଇ ସାରିଲଣି?
ହଁ ରୋଷେଇ ସରିଲାଣି। ଆମର ଟିକେ ରୋଷେଇ ଆଜି ଗୁରୁବାର ଯେହେତୁ ଟିକେ ଚକୁଳି ପିଠା ଆଉ ବୁଟ ଆଳୁ ତରକାରୀ କରିଛୁ ଆଉ ଖାଇବୁ ଆଉ।
ଖରା ତ ଯୋଉ ଭଳିଆ ଖରା ହଉଛି ଖରାରେ ତ ଘରେ ରହି ହଉନି। ଆଉ କଣ କେମିତି ରହୁଛ ସେପଟେ ଏତେ ଖରାରେ?
ଗରମ ତ ପ୍ରବଳ ଆଉ ମୋର ଛୋଟ ପିଲା ଟା ସେ ଖାଲି କାନ୍ଦୁଛି ଆଉ।
ନାଇଁ ନାଇଁ ଛୋଟ ଛୁଆଙ୍କୁ ଏ ଖରାରେ ଟିକେ ସୁରକ୍ଷିତରେ ରଖେଇବ କାରଣ ବଡ ମଣିଷ ମାନେ ବି ଅଂଶୁଘାତର ଶିକାର ହେଇଯାଉଛନ୍ତି ଆଉ ସେ ତ ଛୋଟ ପିଲା। ତାଙ୍କୁ ଦାୟିତ୍ଵରେ ଯେଦି ନ ରଖିବ ପାଣି ତାକୁ ଟିକେ ବହୁତ ପରିମାଣରେ ପାଣି ଦଉଥିବ ପିଇବାକୁ ଲ ଅଂଶୁଘାତ ଘାତର ସାମ୍ନା କରିବାକୁ ପଡିବ ବଡ଼ ମଣିଷ ମାନେ ତ ପ ପଦାକୁ ଯାଇ ପାରୁନାହାନ୍ତି। ଏତେ ଜୋର ଖରା ହଉଛି ଦେହ କଣ ହେଇଯାଉଚି। ଆଉ ସେ ତ ଛୋଟ ପିଲା ତାକୁ ଟିକିଏ ଭଲ କି ପାଣି ପିଇବାକୁ ଦେଉଥିବ। ପାଣି ନ ପିଇଲେ ସେ ଛୁଆ ପୁରା ଦୁର୍ବଳ ହେଇଯିବ।
ଏଇ ଗରମ ତ ପ୍ରବଳ ଏତେ ଜୋର୍ ରେ ଗରମ ହଉଛି ଏଠି କହିବାର ନାହିଁ ସେପଟେ କେମିତି ଗରମ ହଉଛି?
ଆମର ତ ଏପଟେ ପୁରା ବୟାଳିଶ ତେୟାଳିଶ ଡିଗ୍ରୀ ତାପମାତ୍ରା ରହୁଛି। ଘରୁ ତ ବାହାରି ହଉନି ତାପରେ ବିଜୁଳି ବାରମ୍ବାର ବାରମ୍ବାର କଟୁଚି। କିଛି ସମସ୍ୟା ଅଛି ବୋଧେ ସେଥିପାଇଁ ଆମର ଯୋଉ କାଳବୈଶାଖୀ ହଉଛି
ବର୍ଷା ଆସିଲା ମାନେ କ ବିଜୁଳି କଟି ଯାଉଛି।
ହଁ ନାଇଁ କାଳବୈଶାଖୀ ଟା ହଉଛି ସବୁ ଦିନ ସନ୍ଧ୍ୟା ବେଳକୁ କାଳବୈଶାଖୀ ହେଇଯାଉଛି ସେଇ କାଳବୈଶାଖୀ ଯୋଗୁଁ ତା ପରେ କଣ ହଉଛି କି ରାସ୍ତା କଡରେ ଆମର ଗାଁ ଟା ନା ଗାଁ ମାନଙ୍କରେ ମାଟି ରାସ୍ତା ଅଛି ମାଟି ରାସ୍ତାରେ ଯୋଉ ଇଲେକ୍ଟ୍ରିକ୍ ଖୁଣ୍ଟ ପୋତା ହେଇଛି କି ନହେଲେ ଯୋଉ ତାର ଉପରେ ଯୋଉ ଗଛ ସବୁ ବଡ଼ ବଡ଼ ଗଛ ଅଛି ସେଇଗୁଡାକ ସବୁ ଯେତେବେଳକୁ ବର୍ଷା ହେଇଯାଉଛି ଆଉ ତା ସହିତ ପବନ ବି ହଉଛି ସେ ପବନକୁ ଡାଳ ଭାଙ୍ଗି ଯାଉଚି କୋଉଠି ଖୁଣ୍ଟ ଉପୁଡ଼ି ଯାଉଚି। ତାପରେ ଯୋଉ ବିଜୁଳି ମାରୁଛି ବହୁତ୍ ଏବେ ତ ପ୍ରବଳ ବିଜୁଳି ମାରୁଛି ବିଜୁଳି ବି ଗୋଟେ ଗୋଟେ ଗଛକୁ ପୁରା ମାରି ଦଉଛି ଯେ ଗଛ ବି ପୋଡି ଯାଉଛି ଆଉ ଏତେ ଇଏ ହେଲାଠୁ ବାରମ୍ବାର ତ ବିଜୁଳି କଟୁଚି ଆଉ ବିଜୁଳି କଟିଲେ ତ ଘରେ ବି ପଶି ହଉନି ଯାଇକି ସେଇ କୋଉଠି କେମିତି ଗୋଟେ ଗଛ ଦେଖିକି ବସି ଯାଉଛୁ ଆଉ କଣ କରିବୁ। ଖରା ତ ସବୁଆଡେ ହଉଛି ଆଉ। କିନ୍ତୁ ଛୋଟ ପିଲାକୁ ଟିକେ ଦାୟିତ୍ଵରେ ରଖିଥିବ।
ହଁ।
ଆଉ କେବେ ଆସ ବୁଲିବାକୁ ଆସ ଆଉ। ଖରା ଛୁଟିରେ କେବେ ଯିବା କୁୁଆଡେ ଟିକେ ବୁଲିବାକୁ ଆଉ।
ହଁ ଗରମ କମିଯାଉ ଏତେ ଜୋରେ ଖରା ଏତେ ଜୋରେ ଗରମ ହଉଛି ଯେ ବାହାରକୁ ଯିବାଟା ବି। ଇଏ ଉଚିତ୍ ନୁହଁ।
ଖରା କମିଯାଉ। ଖରା କମିଯାଉ ଆମେ ଆଉ କେବେ। କଥା ହେବା। କଥା ହେଲେ ମୁଁ ଆଉ କେବେ କଥା ହେବି କଥା ହେଇକି। ଡାକିବି ଆସିକି ଦେଖାହବା ଦେଖା ହେଲା ପରେ ଆମେ ଦେଖିବା ଆର ବର୍ଷ ଯୋଉ ଖରା ଦିନ ଆସୁଚି। ଖରାରେ ତ ଆମେ ଯାଇପାରିବାନି ସେମିତି ପାଖ କୋଉଠିକି ଯଦି ଥଣ୍ଡା ଜାଗା ଦେଖିକି ଆମେ କୁଆଡେ ଗୋଟେ ଯିବା ବୁଲିବା ପାଇଁ ଆଉ ତମ ପରିବାର ଆମ ପରିବାର ଗୋଟେ କଥା। କଥା ହେବା ଆଉ କଥା ହେଇକିରି ଯଦି ଚାହିଁବା ସମସ୍ତଙ୍କ ଯଦି ଇଚ୍ଛା ପ୍ରକାଶ କରନ୍ତି ତାହେଲେ ସମସ୍ତେ ଯିବା ଟିକେ ଆଉ। ବୁଲିକି ଆସି।
ଅ ହଉ ଯିବା ଆଉ ଆସ ଆମ ଏପଟକୁ କେବେ ଆସ ବୁଲିକି ଯିବ।
ହଁ ଯିବା। ଖରା ତ ଏମିତିରେ ବି ସରି ସରି ଆସିଲାଣି। ଆଉ ଦେଖିବା ଆର ବର୍ଷକୁ ତ ଯାହା ହେଲେ ଯିବା। ଏଇ ବର୍ଷ ଆମେ ଆ। କହିଦେଇଥିବା କୋଉ କୋଉ ଜାଗାକୁ ଯିବା ବୋଲି ଆମେ ଗୋଟେ ବସିକି ତାର ତାଲିକା କରିବା। ତାପରେ ଯୋଉ ଜାଗା ଟା ଆମ ସମସ୍ତେ କୁ ଭଲ ଲାଗିବ ଆମେ ସେଇଠିକି ସମସ୍ତେ ଯିବା ଭାରି ବୁଲିକି ଆସିବା ଆଉ। ହଉ ମୁଁ ରଖୁଛି। ଆଉ କେତେବେଳେ କଥା ହେବି।
ହଉ।